ହାଲୋ ହଁ କୁହନ୍ତୁ।
କଣ କରୁଚନ୍ତି?
ଏଇ ଖାଇକି ଏଵେ ଆସିଲି ବର୍ଷା ଛାଡି ଗଲାତ ବାହାରକୁ ଆସିଲି କଥା ଟିକେ ଆଉ।
ଓ ହୋ ନେଟୱାର୍କ ଅପଡାଉନ ହୋଉଚି କୋଧେ?
ଆମର ବି ସେମିତି ବର୍ଷା ହେଲେ ସେମତି ହଁ ହଁ ଆଉ କଣ କୁହନ୍ତୁ? ନାାଇଁ ଖାଇଚି ମୁଁ।
ଅ ହଁ ଘରେ ସବୁ ଭଲ ଅଛନ୍ତି ନା?
ଆପଣ
ଆଜ୍ଞା
ଆପଣ କଣ ଖାଇଲେ?
ମୁଁ ଏ ଭାତ କଲରା।
କଣ ଖାଇଲେ?
ଡାଲି ଆଳୁ ଭଜା
ଗରମ?
ଆଉ କଣ କୁହନ୍ତୁ? ଦେହ ଭଲ ଅଛି? ହଁ ଘରେ ଭଲ ଅଛନ୍ତି ଆଉ। ଏଇ ପାଗରେ ତ ଖାଲି ଟିକେ ଥଣ୍ଡା ଥଣ୍ଡି ହବ ଆଉ। ବର୍ଷା ଏମିତି ଲାଗି ରହୁଛି ଯେ ଆଉ।
ଲାଗି ରହୁଛି ସକାଳୁ ବର୍ଷା ଟା
ହଁ ପରା
ଛାତ ଆଡେ ଯିବା।
କୁଆଡେ ଯିବେ?
ତଳେ ବି ନେଟୱାର୍କ ପ୍ରୋବଲେମ୍ ଛାତ ପାଖକୁ ଆସୁଛ ଟିକେ ବୁଲିକି ଯିବି ଟିକେ ଏ କେତେ ସମୟ ଭିତରେ ରହିବ ଖରା ଟିକେ ଆସିଲାଣି ସେଇଥିପାଇଁ ଆଉ
ବର୍ଷା ହଉଛି ଏପଟେ ବି ଟୋପେ ଟୋପେ।
ନା ସେଇ ମାଛି ଭଳିଆ ଟିପ ଟିକ ପକଉଛି ବେଳେ ବେଳେ ହଉଛି ବେଳେ ବେଳେ ହଉନି ପୁରା କମି ଯାଉଛି। ତଥାପି ଟିକେ ଦେଖା ଯାଉଛି ଟିକେ ଫର୍ଚା ଜଣା ପଡିଲାଣି।
ଆଉ କଣ କରନ୍ତି ଆପଣ?
ଏଇ ଘରେ ଆସ ଅଛି ଆଉ କଣ କରିବା।
ହୁଁ ଆଉ ପୁଅ ଝିଅ?
ପୁଅ ଝିଅ ଦି ଜଣ ପୁଅ ସାନ ପୁଅ ସାନ ଝିଅ ବଡ଼ ଝିଅ ହଉଛି ଚତୁର୍ଥ। ପୁଅର ପ୍ରଥମ।
ହୁଁ ହୁଁ।
କଣ ଟା?
ଆଉ କଣ କୁହ?
ଆଉ କଣ। ଆଉ ସବୁ ଏମତି ଭଲ ଚାଲିଛି। ସେ ଏଇନା ବର୍ଷା ପାଗ ତ ଟିକେ ହଇରାଣ ଆଉ, ହାଁ
ହଁ ପରା ଲାଇନ ବି ଯିବା ଆସିବା କରୁଥିଲା। ହଁ ଆମ ଗାଁ ରେ ହୁଏ ଏଠି ଗାଁରେ ହୁଏ।
ଏବେ ଦେଖୁଛ ନା ଦେଖୁନାହାନ୍ତି?
ନା ମ ତଥାପି ତିନି ଚାରି ବର୍ଷ ହେଲା ଦେଖିନି ତାକୁ। ଗାାଇ ତ ହଉଥିଲେ ଆଉ।
ଏବେ କୋଉଠି ଅଛନ୍ତି ତାହେଲେ ଶାଶୁ ଘରେ ନା କଣ? ଏଇଠି ତ ରହିଲେ ଯାଇ ହବନି ଆଉ।
ସେଇଆ ପରା ଏଇ ବର୍ଷ ଭାବିଛି ଯିବି ବୋଲି।
ଅହୋ ନା ଆମେ ସବୁ ବର୍ଷ ଗାଁକୁ ଯାଉ ଗାଁକୁ ଯାଇରେ ରଥ ଟାଣୁ। ଆମ ଗାଁରେ କରନ୍ତି ଏପଟେ ଯାଅନି ହେତ ସେ ରଥଟା ଆଣିକି ଯାହା ହେଲେ। ଯେମିତି ବାହୁଡା ହବ ମାନେ ଗୁଣ୍ଡିଚାର ହଉ ଯୋଉ ଦିନ ହେଲା ଗୋଟେ ଦିନ ଯାଇକି ରଥ ଟାଣିକି। ବୁଲି ବୁଲାକି ଠାକୁରଙ୍କ ଭୋଗ ଖାଇକି ହଁ ଏଇ ଗୋଟେ ଦିନ ଛୁଟି ମିଳେନା। ସେଇ ଗୋଟେ ଦିନ ଛୁଟିରେ ଯାଇକି କାମ ସାରିକି ପଳେଇଆସେ। ଏବେ ବି ଦେଖିବା ଯିବାର ଅଛି ଏଇ ବାହୁଡାକୁ ଯଦି ହବ ବାହୁଡା ନହେଲେ ଗୁଣ୍ଡିଚା ଯାଉ ଗୋଟେ ଦିନ ପୁଣି।
ଯିବେ ବୁଲି ଆସିବେ ଆଉ।
ହଁ ଗାଁରେ ରହୁଛୁ ନା ଆଉ ପୁରୀ ତ ଯାଇ ହବନି ଏତେ ପାଖକୁ ଏ ଛୁଆଙ୍କୁ ନେଇକି ଛୋଟ ଛୁଆ।
ଛୋଟ ଛୁଆ କଣ ଯୋଉ ଭିଡ ହଉଛି ନିଜେ ବି ହଜିଯିବା।
ହଁ ଆଖ ପାଖ ଲୋକ ସେଠି ବହୁତ ରହୁ ଛନ୍ତି ଆମେ ଦୂର ଦୂରାନ୍ତରୁ ଯାଇପାରିବା ନା ଯାଇପାରିବାନି।
ହୁଁ ହୁଁ ଗଲେ ବି ବହୁତ ଅସୁବିଧାର ସମ୍ମୁଖୀନ ହବା।
ନିହାତି।
ଏ ବର୍ଷ ପାଗ କିନ୍ତୁ ଭଲ ଦେଇଛି ବେଶୀ ଖରା ନାହିଁ। ଖାଲି ଏମିତି ବର୍ଷା ନହେଇକି ହାଲକା ବର୍ଷା ହେଲେ ଭଲ ହବ ରଥଯାତ୍ରା।
ହଁ ଯଦି ଏଠି ଖରା ଦେଲେ ଟିକେ ଭଲ ଲାଗିବ, ନହେଲେ ଟିକେ ବର୍ଷା ହେଲେ ବହୁତ ଜାମ୍ ହୁ ଏ ଯୋଉ ଭିଡ।
ହୁଁଉଁ
ଗହଳିରେ ଓଦା ହେଇଯିବେ ଲୋକମାନେ।
କିଛି ବର୍ଷାକୁ କିଛି ମାନେ ବର୍ଷା ହେଇକି ଅଳ୍ପ କିଛି ବି ଖରା ବର୍ଷା ହେଲେ ହବ। ଏଇଭଳିଆ ଲଘୁଚାପ ରହିଲେ ହବ ନାଇକି। ଆଉ କଣ କୁହନ୍ତୁ?
ହଁ କ୍ୟା ଗୁଣ୍ଡିଚା ନାମ ସେ
ଛୁଆ ତ ସ୍କୁଲ ରୁ ଆସିବେଣି ବୋଧେ
ହଁ ଶନିବାର ପଳେଇ ଆସିଲାଣି ହଁ ଆସିକି ଗାଧେଇକିଖାଇକି, ଖେଳୁଛନ୍ତି ଜଣେ ଟିଭି ଦେଖୁଛି ଟିକେ ଲାଇନ କଟି ଯାଉଛି ପୁଣି ଟିକେ ରୁମକୁ ପଳଉଛି ପୁଣି ଦୌଡି ଆସୁଛି।
କେତେବେଳେ ଟିକେ ମୋବାଇଲ ଦେଖ ଏଇଭଳି ଚାଲିଛି ପୁଣି ତାରେ ଶନିବାରେ ଘରେ ଅଛି ମାନେ ଭୋକ ପରେ ଭୋକ। ହ କାଇ ବାନ୍ଧନି ଏଇଭଳି କରୁଛନ୍ତି ଆଉ କଣ ରୋଷେଇ କରୁଛ?
ଭାତ ରୁଟି, ସନ୍ଧ୍ୟା ବେଳସିକୁ ଭାତ ଡାଲି ଛତୁ ଆଉ ଶାଗ ଅଛି,
ଓହୋ ସେଇତ ଦି ତିନିଟା କଲା ବେଳକୁ ଟାଇମି। ଏଇ ବର୍ଷା ପାଗକୁ ଏତେ ବି କଲାବେଳକୁ ଭଲ ଲାଗୁନି। ହଁ ଆଉ ତାର ଟିକେ ବି ଛାଡ଼ିଲା ବେଳକୁ ସନ୍ଧ୍ୟା ବେଳେ ପୁଣି ଯାହା ହେ, ଗୋଟେ ହବଆ ଏ ଇ କାମ ଟା ଜଲ୍ଦି ସାରି ଖରା ଦିଅନ୍ତା ଏ ଟାଇମ ହେଇଯିବ ଗୋଟେ ବର୍ଷା ମୋଟେ ଇଚ୍ଛା ହେଉନି ବାହାରକୁ ଆସିବା କୁ।
ହଁ ବର୍ଷାକୁ ଭୋକୋ ବି ଲାଗୁନିଖାଲି ଅଲଗା କନ ଦି ଟା ଖାଇଦେଲେଯା। ସେତେବେଳାଟା କରିକି ଖାଇବାର ଅଛି ଆଉ।
ହଁ ଯସ ଆାର ନ ନା
କଣ କହିଲେ?
ମୁଁ କହଲି ସନ୍ଧ୍ୟା ଟାଇମେରେ,
ହୁଁ
ସନ୍ଧ୍ୟା ଟାଇମ ରେ ଯଦି ବର୍ଷ ହଉଥିବ ତାହେଲେ ବନେଇ ବନେଇ ଖାଇବାକୁଇଛା, ଇଛା ହବ। ଜଉ ବର୍ଷା ହଉଛି ଛାଡି ଯାଇଥିବ ଏସଟ୍ରା କାମ ଟିକେ ବୁଲାବୁଲି। କରିବା ପାଇଁ ହବ ନହେଲେ ହବନି।
ଆଉ କଣ ଗଛ ଫଛ ଲଗେଇଛ ନା ବର୍ଷା ପାଗରେ ଫୁଲଗ ଛ ଲଗେଇଲେ ନା!
ଫୁଲ ଗଛ ଲାଗିନି କାହିଁ କିଛି ଲଗେଇ ନାହାନ୍ତି ଛୁଆ, ଆଉ ବାଇରେ ପନିପରିବା ଯାହା ନ ନାହେରିକା, ବାଇଗଣ ଟମାଟୋକଲରା। ଲଙ୍କା, ସାରୁ, କୁନ୍ଦୁରି।
ସାର୍ ସାରୁ ଭଲ ହୁଏ ତାହେଲେ ବିି ଭଲ ହବ ଆଉ ବାଇଗଣ ତ ଏଇନା ପୋକ ଲାଗିଯିବ ଏତେ ଭ ଆଉ ବି-ବିଲା
ନାଇ ଫଳେନିି ତ ଏବେ।
ଫଳ ହଁ। ନାଇ ସେଦିନ ବାଇଗଣରେ ପୁରା ପୋକା ମୋକା ଆସେ ନା ଭଲ ଆସେନି କିଛି ନିହାତି।
ହୁଁ ଫ ଏନି। ଫୁଲ ଗୋଟେ ଗୋଟେ ଫଳିଛି।
ଆ ବେଳକୁ ଆଉ ସବୁ। ମୁଁ ସେରା କିଛି ଲଗା
ବୋଇତାଳୁ ହଁ ବୋଇତାଳୁୁ ଲାଗିଛି। ସବୁ ଲାଗିଛି ଯେ ସେ ଯୁଆଡ଼େ ଗଛ ସବୁ ଲଗା ହେଇଛି। ସେଇଠି ସବୁ ଚାନ୍ଦି ହେଇକି ଗଛ ଲାଗିଛି। ମୁଁ କାହିଁ ଯିବି ବେକାର ହେଲେ ତଳେ ଯୋଉ ଗୁଡ଼ା ହେଇଚି ସେଥିଲାଗି ଯାଉନି ଫଳିଲେ ଜାଣିବା। ଆଣିକି ରୋଷେଇ ହେଲେ।
ଅ ହଁ।
ଏ ପାଖରେ ଯୋଉରା ଦେଖାଯାଉଛି ଆଉ।
ହଁ ଆଉ ଘରେ ସମସ୍ତେ କଣ କରୁଛନ୍ତି ଭଲ ଅଛନ୍ତି ନା?
ଭଲ ଅଛନ୍ତି ଶୁଆ ଛୁଆ ସବୁ ତାସ୍ ଖେଳୁଛନ୍ତି।
ବର୍ଷା ପାଗ ଭଳିଆ ଦେଇଛି ଲୁଡୁ ଖେଳୁଛନ୍ତି।
ତାସ ଖେଳୁଛନ୍ତି ବସିକି। ମତେ ଡାକୁଥିଲେ ଆସ ଖେଳିବ ଯେ ମୁଁ କହିଲି ଖା ସେମିତି ତାସ ଉଁ ତାସ। କିଏ ଖେଳୁଛନ୍ତି ମୋବାଇଲ ରେ ନୁହ।
ଓହୋ ଭଲ ପାଗ ଦେଇଚି ଖେଳିବେ ଟାଇମ ପାସ୍ ହେଇଯିବ ଛୁଆ ମାନଙ୍କ ସହିତ ବି।
ମୋବାଇଲ ରେ ତ ତିନି, ଚାରି ଜଣ ହିଁ ଖେଳିବ ଚାରି ଜଣ ରୁ ଅଧିକ କଣ ଖେ ଏମିତି କୁକୁର ଖେଳୁଛନ୍ତି ବସିକି।
ଉଁ ହୁଁ ମୁଁ ବି ସେୟା ନୁହ ନା।
ସିଏ ତ ପାଞ୍ଚ, ଛଅ ଜଣ ରେ ଖେଳି ହେଇଯିବ ବହୁତ ଛୁଆ ନା।
ହଁ ଏ ଶନିବାର ଅଛି ଛୁଆ ବି ସ୍କୁଲ ଆଜିିକାଲି ଦି ଦିନ ଏଇନା ରହିବେ ଘରେ। ଆଉ ଯିବେନି ସ୍କୁଲ ମାନେ ଘରେ ବି ଟିଉସନ ଟିକେ ଯିବେ। ଟିଉସନ ପରେ ଘରେ ରହିବେ ସେଥିପାଇଁ ହବ ଆଉ।
ହୁଁ। ନା ମ ସ୍କୁଲରୁୁ ଆସିଲେ ବି ଡେଲି ଗୋଟେ ବାଜି ଦି ବାଜି ଛୁଆ ପକେଇ ଦେଇକି ତାଷ ଖେଲରେ ମନ ଶାନ୍ତି କରିଦଉଛନ୍ତି ତାପରେ ଖାଇ ପିଇକି ପେଟ ପୋଷୁଛନ୍ତି।
ଆଉ ତୁମ ଏପଟେ ଧାନ ରୁଆ ଆରମ୍ଭ ହେଲାଣିି ନା ହେଇନି?
ଧାନ ରୁଆ ହେଇନି ସବୁ ତଳେ ପଡିଚି ସେ ତ ଏମିତି ବର୍ଷା ହଉଛି ଧାନ ସବୁ ଗଦା କିଏ କଣ କରିବ?
ଆ ଗଜେଇ ଫଜେଇ ସବୁ ପକଉଛନ୍ତି ଏବେ। ଏବେ ତ ଟ୍ରାକ୍ଟର ଚାଷ ହେଇଗଲାଣି ଆଉ ହଉନି ସେତେବେଳେ ସିନା ହଳ। କରନ୍ତି ବହୁତ ଦିନ ଲାଗେ ଟାଇମ୍ ଲାଗେ।
ହୁଁ ଉଁ ହୁଁ। ସବୁ ସରିଲାଣି ଖାଲି ତଳି ଭଲକି ଉଠିଲେ ଚାଷ ହେଲା ଆଉ। ଏମିତି ବର୍ଷା ହେଲେ- ଧାନଟା ସବୁ ବଧେଇ ଦଉଛି ତଳି ଏକାଠି ଉଠିବ ଯୋଉଠି ମଞ୍ଚ ଯୋଉଠି ଉଠିବ ନାହିଁ ଏମିତି ହବ ଆଉ-
ହଁ। ଏଇ ବର୍ଷାରେ ବି ଯିଏ ପକେଇବି ଶିଖିଥିବ ଭଲ କି ପକେଇଲେ ବି ତାଙ୍କର ହେଇଯିବ
ହୁଁ ହ
ଯାହାହେଲେ ବି ସେଇ ଗୁଣ୍ଡିଚା ସେପଟକୁ ଏପଟକୁ ମାନେ ଆରମ୍ଭ ହେଇଯିବ କାମ ଆଉ
ହଁ ହଁ
ଗାଁଙ୍କୁ ତାହଲେ ଆସ ରଉଛନ୍ତି ଗୁଡି ଚାଉଳ
ହଁ ଭାବିଚି ତ ଯିବି ବୋଲି ଆଉ ଦେଖିବା କଣ ହଉଛି ଆଉ
ଆସିବୁ ବୁଲି କି ଟିକେ ଜଗା ଦର୍ଶନ କରିକି ଯିବେ ଭଲ ଲାଗିବ ମନ ଟା
ହୁଁ ହଁ ସଂକ୍ରାନ୍ତି ଦିନ ଯାଇଥିଲି ବୁଲିକି ଆସିଥିଲି
ରହିଲେ ନା ପଳେଇଲେ
ସେଇଦିନ ଯାଇକି ସେଇଦିନ ପଳେଇ ଆସିଲି ଖାଇ ପିଇକି ରାତି ଦଶଟା ବେଳକୁ ବାହାରିକି ଆସିଲି ହାରି
ଆଉ ମ ପାଖରେ ମ୍ୟାରେଜ କରିଛନ୍ତି ହଁ ସେଇଥିପାଇଁ ଆଉ ଯେତେବେଳେ ଚାହିଁବେ ଯାଇ ଯାଇପାରିବେ ଆଉ
ପାଞ୍ଚ ଛଅ କିଲୋମିଟର ଭିତରେ ଆଉ
ହଁ
ହୁଁ ଯାଇପାରିବି ଯେ ହେଲେ କାଇଁ ଯାଇ ହଉଛି
ହଁ ପାଖ ହେଲେ ବି ବହୁତ ଫେଲେ ବସ ଫେଲେ କହନ୍ତି ସେଇଭଳିଆଉ ଘର କାମ ଲାଗିଯାଉଛି ଯ ଏପଟ ସେପଟ ହେଇଯାଏ ବାହାରେ ଥିଲେ ଯାଇ ହୁଏ
ସ୍ବାମିଙ୍କ ସାଙ୍ଗରେ ଭାଇ ଯିଏ ହେଲେ ଜଣେ ଆଉ ରହିବାକୁ ପଡିବ ଏଠୁ ସିଏ ରହିବା ଦରକାର ନହେଲେ ସେଠି ସିଏ ରହିବା ଦରକାର କେହି ନଥିଲେ ଘରେ ବସ ଆଉ
ହଁ ନିହାତି
ଆ ଏଠି ଇଏ ବେଶୀ ଟାଇମରେ ରହୁନାହାନ୍ତି ସେଠି ଭାଇ ମାନେ ରହିଲେ ଆସୁଛନ୍ତି ଦେଇକି ଯାଉଛନ୍ତି ଆଉ ଯାଇକି ସେଇଦିନ ଆସିବା ପାଇଁ ସେମାନେ ରାଜି ନୁହନ୍ତି ତାେତେ ଯିବୁ ଆଜି ଆଣିବୁ ପୁଣି ଆ ଜି ନେଇକି ଛାଡ଼ିବୁ ସେମିତି ହେଲେ ତୁ ନିଜେ ଆସିବୁ ଛୁଆଙ୍କର ତ ବେଶୀ ଡିମାଣ୍ଡ ଆଉ ତ ଛୁଆ ଯଦି ବାହାରୁଛନ୍ତି ଯିବା ପାଇଁ ଏଇନୁ ଫୋନ କରୁ କରୁ ଦଶ ମିନିଟ ହେଇନଥିବ ଆସିକି ହାଜର ଏଠି ଭଣଜା ମାନେ ଯିବେ ପରା ସେତେବେଳକୁ ଆଉ ଆଖିରେ ସେଥିଲାଗି ଆଉ ମାମୁଁ ମାନଙ୍କ ଗୋଡ ଲାଗିବନି ସେମାନେ ଯିବେ ମାନେ ସେଇନୁକା କହିକି ସେଇନୁକା ନେଇକି ଯିବେ ପୁଣି ଦିନ ରାତି ହବ ଅଧରେ ବି କାନ୍ଦିବେ ତାଙ୍କୁ ଆଣିକି ଛାଡ଼ିବେ ଫାଷ୍ଟ ଫାଷ୍ଟ ବଡଟା କାନ୍ଦେ ଯେ ରାତି ଦଶଟାରେ ଦିନେ ଧରିକି ଆସିଲେ
ହ୍ୟାଲୋ ଆଉ ଖାଇବାକୁ ଦେଇକି ଆସେ କଥା ହବା
ହଉ ଆଉ
ହୁଁ